ହାଲୋ।
ସାଙ୍ଗ ନମସ୍କାର, ବନ୍ଧୁ।
ହଁ ନମସ୍କାର। ଆପଣ କଣ ମୋ କଥା ଶୁଣି ପାରୁଛନ୍ତି ତ ଭଲସେ?
ଆଜ୍ଞା, ଆଜ୍ଞା।
ହଁ ଆପଣଙ୍କ କଥା ବି ଭଲସେ ଶୁଭା ଯାଉଛି। ଆଉ ଆପଣ ଏବେ କଣ କରୁଛନ୍ତି?
ଭୁବନେଶ୍ୱରରେ ଜବ କରୁଛି। ଆଜି ସନ୍ତବାସ ଘରକୁ ଆସିଛି।
ଓହୋ। ଭୁବନେଶ୍ଵରରେ ଜବ୍ କରୁଛନ୍ତି।
ଆଜ୍ଞା।
କଣ ପ୍ରାଇଭେଟ ନା ଗୋର୍ମେଟ?
ନା ପ୍ରଇଭେଟ୍।
ଓହୋ। ପ୍ରଇଭେଟ୍ ଜବ୍ କରୁଛନ୍ତି। ଆଉ, କେବେଠୁ କଣ କଲେଣି?
କଲିଣି ଦି ହଜାରେ ସତର ଅଠର।
ଦି ହଜାରେ ସତର, ମାନେ ପାଖା ପା ହେଲେ ନଅ ବର୍ଷ ଉପରକୁ ଆପଣ କଲେଣି ଯବ୍?
ଆଜ୍ଞା।
ଓହୋ ହୋ ଭଲ ତାହେଲେ। ଆ ମାନେ ସେ ଜବ୍ ଟା ମାନେ କୋଉ ଉପରେ ସବୁ କରୁଛନ୍ତି କାମ?
ପ୍ରାଇମ୍ କମ୍ପନି ପ୍ରାଇମ୍ କମ୍ପନି ଜଦତର ସକ୍ସ ଚାଉବିିନ୍
ହଁ। ଓହୋ, ହୋ- ହୋ ଭଲ ତାହଲେ ଆଉ କଣ।
ଆପଣ କୋଉଠି ଜବ୍ କରୁଛନ୍ତି?
ନା ନା ନା ନା। ମୁଁ ଜବ୍ କରୁନି। ମୁଁ ମୋର ବର୍ତ୍ତମାନ ପାଠ ପଢ଼ା ଚାଲିଛି।
ପାଠ ପଢା ଚାଲିଛି। କୋଉଠି କହୁଛନ୍ତି?
ମୁଁ ଏଇ ଯୋଉ ଜାଣିଥିବେ ମହର୍ଷି କଲେଜ୍।
ମର୍ସ କଲେଜ୍ ଭୁବନେଶ୍ୱର।
ହଁ ଶହୀଦି ନଗର୍ ପାଖରେ ଗୋଟେ ଯୋଉ ନାହିଁ? ଶହୀଦିନ ମର୍ଷ କଲେଜ୍ ମ ସେଇଠି ପଢୁଛି ଆଉ। ଏଇ ପ୍ଲଷ୍ ଥ୍ରୀ ତ ଆଉ। ଏଇଟା ପ୍ରଥମ ବର୍ଷ। କଣ କହିଲେ?
ଭଲ ଅଛନ୍ତି ତ?
ହଁ ହଁ। ମୁଁ ଭଲ ଅଛି। ଆପଣ?
ହଁ ଭଲ ଅଛି।
ଓହୋ। ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ତମ ବାପା, ବୋଉ, ଭାଇ, ଭାଉଜ ଝିଆରୀ ଦିଟା, ସ୍ତ୍ରୀ
ହଁ ହଁ ଆପଣ ତାହେଲେ ପୁରା ଗୋଟେ ଜଏଣ୍ଟ ଫ୍ୟାମିଲି ରହୁଛନ୍ତି ଆଉ। ଏଇଠି ଆଉ। ହଁ ଭଲ, ଭଲ ନା ଆମେ ଏଠି ଆମେ ଚାରି ଜଣ। ବାବା, ମାମା ମୁଁ ଆଉ ମୋ ଭାଇ ଆଉ। ମୁଁ ବଡ ମୋ ଭାଇ ସାନ ଆଉ।
ଆଜ୍ଞା।
ହଁ।
ଆପଣ କଣ କରନ୍ତି?
ବଡ଼ ବାପା, ପଚାର ଲେନା, ବାପା ପଚାରିଲେ ନା କଣ କହିଲେ?
ବାପା ମାମା କଣ କରନ୍ତି, ଆପଣଙ୍କର?
ଓ ହୋ, ହୋ, ହୋ। ନାଇଁ ମାମା ତ ଗୃହିଣୀ ଘରେ ରହୁଛନ୍ତି। ବାବାଙ୍କର ଦୋକାନ, ପ୍ୟାଣ୍ଟ ସାର୍ଟ ଦୋକାନ ସିଆଡେ।
ସେ ଆଜି
ହଁ ପ୍ରିୟ ଦର୍ଶିନୀ ମାର୍କେଟ୍। ହଁ। ଆଉ ବାବା କଲେଣି ସେ ଏକୋଇଶି ବାଇଶି ବର୍ଷ ଦୋକାନ ହେଲାଣି ଆମର। ଆଉ ଆମେ ତ ଏଇ କଳ୍ପନାଠି ରହୁଛୁ।
ଆପଣଙ୍କର କଳ୍ପନା ନା ଭଡାଘରେ ରହୁଛନ୍ତି।
ନାଇଁ ନିଜ ଘର ଏଇ କିଣା ହେଇଛି ତ ଏବେ ଆଉ ବର୍ଷେ ଦି ବର୍ଷ ଆଉ।
ଆଜ୍ଞା।
ହୁଁ ଆଉ ଆପଣ କଣ ଭଡା?
ଆମ ଘରେ କେନ୍ଦ୍ରାପଡା।
କଣ କହିଲେ?
କେନ୍ଦ୍ରାବଡ଼ା ଆମ ଘର।
ଓ କେନ୍ଦ୍ରାପଡା ଆଉ ଭୁବନେଶ୍ୱରରେ ଯୋଉ ରହୁଛନ୍ତି ଏଇଠି କଣ ଭଡାନା
କମ୍ପନୀ ଏଟା କମ ପାନିଆରେ ରହୁଛି ଆଗରୁ ଫ୍ୟାମିଲି ନେଇଥିଲି ଗାଁରେ ଭଡ଼ା କରି ରହୁଥିଲୁ ଭଡ଼ା ଘରେ। ଗାଁରେ ଆଣି ଫାମିଲି ସାରିଦେଇଛି କମ୍ପାନୀରେ ରହୁଚୁ କମ୍ପାନୀ ଘର ଦେଇଛି।
ଓ କ ପ୍ରାଇଭେଟ କମ୍ପାନୀ ବି ଘର ଦଉଛି ନା।
ଆଜ୍ଞା।
ଆ ଭଲ ତା ହେଲେ ଆପଣ ରହିଛନ୍ତି ଆଉ। ଆପଣଙ୍କ ଘର କଣ କେତେ ବିଏଚ୍ପି କଣ ଘର।
ଆଜ୍ଞା।
ମାନେ ଆପଣଙ୍କର କେତେ ବିଏଚ୍ ମାନେ କେତେ ଟା ଆଙ୍କ ରୁମ୍ ଅଛି ଆପଣଙ୍କର?
ଗାଁ ଦେ।
ନାଇଁ ଗାଁରେନୁହେଁ ଏବେ ଯେଉଁ ରହୁଚନ୍ତି ମ ଭୁବନେଶ୍ୱରରେ।
ଭୁବନେଶ୍ୱରରେ କମ୍ପାନୀ ତ ଘର ଦେଇଛି ଆଉ ଗୋଟେ ରୁମେ ଚାରି ପାଞ୍ଚ ଜଣ।
ଓହୋ ହୋ ହୋ ହଁ ବଡ ବଡ ରୁମ ଦେଇଛି।
ଆଜ୍ଞା ଲାଟିନ ବାର୍ଥ ରୁମ୍ ନୁହଁ କି? ଦେଇନି କାରଣ କପାନୀ ମେସ୍ କାରିଚି ମେସ୍ରେ ଯାଇ କି ଖାଇକି ଆସିବ। ଖାଲି ରହିବ ଗାଧୁଆ ପାଧୁଆ ଆଉ ଶୋଇବ ରଇବ ଖାଇବାଟା ଅଲ୍ଗା ଆଉ।
ହଁ ହଁ ଭଲ ଆଉ। ଆମର ଏଇ ଯୋଉ ଘରଟା କିଣା ହେଲା ଆମେ ପ୍ରଥମେ ଯୋଉଠି ରହୁଥୁଲୁ ତାପରତ୍ ମାନେ ତା ତା ଯୋଉ ଦଶ ଏଗାର ବର୍ଷ ପରେ ତା ପଛ ବିଲ୍ଡିଙ୍ଗ ଗୋଟେ ଆସିଲୁ। ଆଜ ବେଷ୍ଟ ଙ୍ଘରେ ଆଗରୁ ରହୁଥୁଲୁ ତାପରେ ସେଇଠି ରହିଛୁ ଆଠ ବର୍ଷ। ସେଇ ଚାରି ପାଞ୍ଚଟା ଘର ଛାଡିକି ଗୋଟେ ଘରଟେ ବିକା ହଉଥିଲା। ତେଣୁ କହିଲେ ହଁ ହଁ ଜାଗା ସହ ଘର ତିନି ମହଲା। ଆ ତେଣୁ ମାମା କହିଲେ ହଉ ଦେଖ ଏଇଟା କିଣି ଦେବା ଭଲ ସୁବିଧା ହବ। ତାନେ ଦେଖିକି କିଣା ହେଲା ଆଉ। କିନ୍ତୁଯୋଉ ଘରଟା ତିଆରି ହେଇଛି ଏଇଟା ପୁରା କଣ କହିଲେ ଭଡା ପ୍ଲାନିଂ ରେ ତିଆରି ହେଇଛି। ମାନେ ଗୋଟେ ମାଲିକ ଯେମିତି ରହିବ ଘର ସେଇଭଳିଆ ଘର ନାହିଁ।
ନା ସବୁ ଘଡା ତିଆରି ହେଇଥିଲା ଆଉ।
ହଁ ସେ ଯୋଉ ଲୋକଟା ଘର କରିଛି ତାର ସାମ୍ନାରେ ଆଉ ଗୋଟେ ଘର ଅଛି ସେ ନିଜେ ରହବା ପାଇଁ ସେଇଟି କରିଦେଇଚି ଆଉ ଏଇ ସେଇଟା କରିଦେଇଛି। ଜିନି ଭଡା ପାଇଁ ଆଉ ଭଡା ଉଦ୍ଦେଶ୍ୟରେ ଆ ସମସ୍ତଙ୍କର ଦିଟା ରୁମ ଗୋ ଟେ ଡାଇନିଂ ଲାଟ୍ରନ୍ ବାଥରୁମ କିଚେନ୍ ଏଇଭଳିଆ କରିଛି ଆଉ।
କେତେକ ଫ୍ଲୋର?
ଏଇଟା ତିନୀଟା ଫ୍ଲୋର ଅଛି ଆମେ ରହୁଛୁ ମଝି ଫ୍ଲୋର ଟାରେ।
ତଳ ଙ୍ଘର ଭଡା ଦେଇି ଦେଇଚନ୍ତି?
ହଁ ତଳ ଉପର ଭଡା ଲାଗି ଯାଇଛି ଆଉ। ଏଇଆ ଟିକେ ଅସୁବିଧା ଖାଲି ଗୋଟେ ଯେମତି ମାଲିକ ଯେମିତି ରହିବ ଟିକେ ଭ ମାନେ ବଡ ବଡ ଘର। ସେଟା ଟିକେ ନାହିଁ ଆଉ ହ ଯେହେତୁ ଏଟା ଆମେ କିଣିଲୁ ଆମ ପାଖରେ ତ ଏତେ ପଇସା ନଥିଲା ତା ପୁଣି ଲୋନ୍ ହେଲା ତେଣୁ ତେଣୁ ଆମର ଏତେ ସମ୍ବଳ ନାହିଁ। ଯାଇକି ବା ଭଡା ରହିପାରିବୁ। ତେଣୁ ଏଇଟି ଟିକେ ରହୁ ଚୁ ଆଉ। ମାନେ ହଁ। ତାପରେ ଏଇଟା ସରିଲେ ତାପରେ ଦେଖା ଅଛି ଆଗକୁ କଣ ହବ ଆଉ।
ଆଜ୍ଞା। ଆଉ ଦଶରା ଟେ କେମିତି କଣ କଟିଥିଲା? ରଜ, ଦଶହରା ଦଶହରା ତ ଆସିନି ରଜ
ହଁ ରଜ ରଜରେ କଣ କି ର ମୋର ଗୋଟେ ଏମିତିଆ ଯେ ସବୁବେଳେ ଜୁନ ଚଉଦରେ ରଜ ପଡେ। ଆଉ ରଜରେ ହିଁ ମୋର ଜନ୍ମଦିନ।
ଆଉ ବଢିଆ କଥା ଆଉ କଣ। ରଜରେ ଜନ୍ମ ହେଇଛନ୍ତି ଆଉ।
ହଁ ରଜରେ ଯେହେତୁ ମୁଁ ଜନ୍ମ ହେଇଚି, ମୋ ନାଁ ରାଜା ଦିଆ ହେଇଛି ଆଉ। ତେଣୁ ସବୁ ବେଳେ ଗୋଟେ ପିଠା ପଣା ଭଲ ଆଉ ରଜରେ ବଢିଆ। ସବୁ ସାଙ୍ଗସାଥି ମାନେ ଆସନ୍ତି ଖେଳା ଖେଳି ହୁଏ। ଆଉ ଯେହେତୁ ଜନ୍ମଦିନ କେକ୍ ଫେକ୍ କଟା ହୁଏ ମଜା ଲାଗେ। ଏମିତି ସବୁ ଆଉ। ଘରେ ବହୁତ ସାରା ପ୍ରକାର ପିଠା ପଣା ହୁଏ। ଆ ଚକୁଳି ପିଠା ଆଉ କଣ କାକେରା ପି ପିଠା ଉ ପୋଡ ପିଠା ଗୁଡ ପୋଡ ପିଠା ବିଭିନ୍ନ ପ୍ରକାର ପିଠା ହୁଏ ଆଉ। ଗୋଟେ ମଜା ଲାଗେ। ରଜରେ ଆଉ। ଆପଣ ରଜରେ ଏଇଠି ରୁହନ୍ତୁ ନା ଗାଁକୁ ପଳାନ୍ତି?
ନାଇଁ ଗାଁକୁ ପଳେଇ ଆସିଚି। ଆମ କମ୍ପାନୀ ଛୁଟିଥିଲା ଚାରିଦିନି ଗାଁକୁ ପଳେଇ ଆସିଚି।
ଓହୋ କେନ୍ଦ୍ରାପଡ଼ା ଆଉ।
ଆଜ୍ଞା।
ଅ ହଁ। କେନ୍ଦ୍ରାପଡାରେ ଆପଣ କଣ ମାନେ ବଡ ବଡ ଦର୍ଶ ଦର୍ଶନିଅ ସ୍ଥାନ କଣ ଅଛି କେନ୍ଦ୍ରାପଡାରେ?
ଭିତରକନିକା, ବଳଦେବଜୀଉ ମନ୍ଦିର
ହଁ ଭିତରକନିକା, ଭିତରକନିକା ଯାଇଛନ୍ତି?
ନାଇଁ ଯାଇନି। ଆମ ଘରଠୁ ଚାଳିଶ ପଚା ଚାଳିଶ କିଲୋମିଟର ଖଣ୍ଡେ ହବ ଯାଇନି କେବେ।
ଓହୋ ମୁଁ ବହିରେ ପଢିଚି ସପ୍ତମ ନା ଅଷ୍ଟମରେ ଯାଇନି କିନ୍ତୁ କେବେ। ଯୋଉ ବି ଭିତରକନିକା।
ହଁ ସେ ଆମ ଘର ତ ବହୁତ ଦୂର ହବ ତ।
ଓହୋ ହୋ ସେଥିପାଇଁ ଯାଇନାହାନ୍ତି ଆଉ।
ନାଇଁ କେବେ ଯାଇନି।
ଏଇଟା କଣ ଭଲ? ଭିତରକନିକା ଟା ହେଇଚି ମାନେ ବୁଲି ଯିବାକୁ ଭଲ ଜାଗା ଅଛି?
ବୁଲିବା ପାଇଁ ବ ବଢ଼ିଆ ହେଇଚି। କଇଁଛ, କୁମ୍ଭୀର ଏସବୁ ଦେଖିପାରିବ ପାଖରୁ।
ହେଇଠି କଣ ଭୋଜି ଫୋଜି କରିହବ ନା ଖାଲି ବୁଲିବା ପାଇଁ ହେଇଟା?
ନାଇଁ ଭୋଜି ଫୋଜି ବି କରିହବ। ବର୍ଷା ଦିନେ କରିହବନି। ଶୀତଦିନେ ଖରାଦିନେ କରିହବ। ଆଜ୍ଞା। ବର୍ଷା ଦିନ ଟା ପୁରା ସନ୍ତସନ୍ତିଆ, ଜଙ୍ଗଲ ଟା ନା। ସୁବିଧା ହବନ।
କୁମ୍ଭୀର ହେରିଆ କେମିତି ଦେଖିବ ସେ ତ ଅଛନ୍ତି ପାଣିରୁ ବାହାରିକି ନା
ହଁ ସାଇଟ କର ରେ । ଶୀତ ଦିନେ ସେମାନେ ସବୁ ପାଣି ସାଇଟ ରୁ ଉପରକୁ ସବୁ ଆସିଥିବେ। ଶୀତ ଦିନେ ତ ବହୁତ ଉପରକୁ ଆସିଥିବେ ଖରା ଖାଇବାକୁ।
ଅ ହଁ।
ଖରାଦିନେ ବି ସେଇଆ।
ଆପଣ ତାହେଲେ ଯାଇନାହାନ୍ତି ଆଉ।
ହଁ ମାନେ ସାଙ୍ଗ ସାଥୀ ସବୁ ଯାଇଛନ୍ତି। ଫଟୋ ଫଟ ମୁଁ ନିଜେ ଯାଇନି।
ଓହୋ। ହଉ କେତେବେଳେ ଗୋଟେ ଯିବେ ଆଉ।
ହଁ ମୁଁ ବୁଲି ଆସିବୁ ଆଉ।
ହୁଁ ଆପଣ ଶୁଣିଛନ୍ତି ଲଡୁଆ ମନ୍ଦିର
ହଁ ଜାଣିଛି
ହଁ ସେଇଟା ଆମ ଗାଁ ଶରଣକୂଳ ଲଡୁଆ ମନ୍ଦିର ସେ ଲଡୁଆ ମନ୍ଦିର ଏଠି ଆମ ଘର ପୁରା ପାଖରେ ଆଉ ପୁରା ପାଖରେ
ଆ ସେଠୁ ତ ବଡ ବଡ ଫଙ୍କସନ ବି ହିଏ ଲଡ଼ୁବାବା ମନ୍ଦିରରେ
ହୁଁ ହୁଁ ହୁଁ ହୁଁ
ଜାଗରଟା ବି ଭଲସେ ହେଉଥିବ
ଜାଗରକୁ ଆସିବାନି ଏତେ ଗହଳି ଏତେ ଗହଳି ପ୍ରାୟ ରାସ୍ତା ଫାସ୍ତା ବନ୍ଦ ହେଇଯାଏ ପୁରା ରୋଡ ରେ ବି ଲୋକ ବସନ୍ତି। ଏତେ ଭିଡ ହୁଏ ଜାଗର ହୁଁ ଲଡୁଆ ମନ୍ଦିର ପୁରା ଫେମସ ଆଉ ଆମ ଗାଁ। ଏଇ ଶରଣ କୁଳ ଆଉ।
କିନ୍ତୁ ଭୁବନେଶ୍ଵରରେ ରହୁଛନ୍ତି ଆଉ,
ହଁ ବାବା ଯେହେତୁ ଆସିଥିଲେ ଏଠି ବ୍ୟାଚଲର ବେଳେ ଭୁବନେଶ୍ୱର କୁ ଆସିକି ଏଠି- ପତ୍ର ଦେଇ ଟିକେ ବଢାବଢି ହେଲା। ତାପରେ ଆମେ ଏଇଠି ସବୁ ଜନ୍ମ ହେଲୁ ଆଉ। ହୁଁ ଜ ଜନ୍ମ ଏଇଠି ହେଲା ଏଇଠି ରହିଯାଇଛୁ ଆଉ।
ଗାଁ କେ ବି ଛୁଟି ସମୟରେ ଯା ଯାଉଥିବେ ବୁଲିବା ପାଇଁ।
ଏ ବୁଲିବାକୁ କଣ ଯେତେବେଳେ ଇଚ୍ଛା ତ ସେତେବେଳେ କାମ ପଡୁଛି ଗାଁକୁୁ ଯାଉ।
ଗାଁରେ ଘର ଘର ଅଛି।
ହଁ ଗାଁ ରେ ଆମ ଘର ହେଇଛି ନା ଗୋଟେ ଭଡା ମାନେ ସେ ଘରଟା ଭଡା ଲାଗିଛି ଆମ ପାଇଁ ବି ରୁମ ରଖା ହେଇଛି ଆଉ ଗଲେ ରହୁଛୁ ସେଇଠି ଆଉ ଗାଁ ଘର ନହେଲେ ଭଡା ଲାଗିଯାଇଛି
ପାଣି ପ୍ରବଳ ଦେଉଛନ୍ତି
ହୁଁ
ଗୋଟେ ରୁମ ରଖିଛନ୍ତି
ହଁ ଦିଟା ଖଣ୍ଡେ ରୁମ ରଖିଛି ଆମ ପାଇଁ ଖାଲି କେତେବେଳେ ଯିବୁ
ଯିବା ପାଇଁ ଆଉ ସବୁ ଭଢା ଦେଇଦେଇ ଛନ୍ତି
ହୁଁ ଆମେ ତ ଏତେ ଯିବା ଆସିବା କରୁନୁ ଗାଁକୁ କେତେବେଳେ କାଁ ଭା ଏମିତି କାମ କହିଲେ ଗାଁ ର କିଛି ସେତେବେଳେ ଯିବା ହଉଛି କେତେ ବର୍ଷରେ ଥରେ ଆଉ ସେଇ କଣ ଘର ଖାଲି ପଡିବ ଖାଲି ରହିଲେ ଆଉ ଘର ଇଏ ଅସନା ହବ ନଷ୍ଟ ହବ ଏତେ ଭଡା ଦିଆ ହେଇଗଲା
ବଢିଆ କରୁଛନ୍ତି ତାଙ୍କ ଗାଁରେ ଇନଭେଣ୍ଟର ଲାଗିଛି ସେଇଟା ବଡ କଥା
ହୁଁ ହବା ମିଳିବା ଟିକେ କଷ୍ଟ କିନ୍ତୁ ମିଳିଯାଇଛି ଗୋଟେ ଆଉ ଆଉ ଟିକେ କମ ପଇସା ହଉଛି ଯଦି ସେତିକି ଘର ଆମେ ଏଇଠି ଭୁବନେଶ୍ୱରରେ ଭଡା ଲଗେଇବୁ ଆସିକି ହବ ପନ୍ଦର ହଜାର ଆକିି ଅ ହବ ଚଉଦ ପନ୍ଦର ହଜାର ହବ
ଗାଁରେ ତ ବ ନା ଗାଁରେ ତ ଭଡା କମ ଥିବ
ହଁ କାରଣ ଗାଁରେ ତ ସମସ୍ତଙ୍କର ଘର ଥାଏ ତେଣୁ ପ୍ରାୟତଃ ଏତେ ଭଡାରେ ରୁହନ୍ତିନି ଯେହେତୁ ଆମର ଶରଣ କୂଳ ଟିକେ ସହର ହେଇଗଲାଣି ପିଲା ପଢାପଢି କରିବାକୁ ଆସୁଛନ୍ତି ବାହାରୁ ତେଣୁ ଏଥିରେ ରହୁଛନ୍ତି ଆଉ ହୁଁ ସେଇଟା ହେଇଛି କଥା ଆଉ ନହେଲେ ଟିକେ ଗାଁ ଏରିଆ ହେଲେ ଲାଗେନି ଭଡା କିଏ ରହିବ ବା ଏଇ
ଗାଁରେ ଭଡ଼ା ଘର ଯେତେ ଭଲ ଘର କଲେ ବି କଷ୍ଟ
ହୁଁ ଆମର ସେଆଡେ ନୟାଗଡ ଆଡେ ଜାଗା ରେଟ୍ ପ୍ରବଳ କିନ୍ତୁ। ଓ ଅଙ୍କଲ ଯେହେତୁ ଟିକେ ସମୟ ହେଇଗଲାଣି ଅଧିକ ତେଣୁ ରଖୁଛି ଆଉ ଠିକ ଅଛି ଆଜ୍ଞା।